ହ୍ୟାଲୋ।
ହଁ।
ହଁ ସାଙ୍ଗ କେମିତି ଅଛୁ?
ଭଲ ଅଛି ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି।
ଆଚ୍ଛା, ଆଜି ଛୁଟି ଥିଲା ନା କଣ?
ମୁଁ ମଧ୍ୟ ଭଲ ଅଛି ଆଜି ଛୁଟି ଥିଲା ନା? କେମିତି କଟିଲା ତୋର ଛୁଟି ଦିନ?
ମୋର ବହୁତ ଭଲ କଟିଲା, ସକାଳେ ଟିକେ ଡେରିରେ ଉଠିଲି ତାପରେ ଘର କିଛି କାନ ଘରେ କିଛି କାମ ମାଆକୁ ସାହାଯ୍ୟ କଲି। ତାପରେ ଗାଧୋଇ ପାଧେଇ ଏବେ ହେଇ ବସିଛି ଆଉ।
ଭଲ କଥା ଛୁଟି ଦିନରେ ଟିକେ ବିଶ୍ରାମ ମିଳିଲେ ଭଲ ଲାଗେ।
ହଁ ସେଟା ତ ଠିକ କହିଛୁ। ସାରା ସପ୍ତାହ ପଢ଼ା ଓ କାମରେ ବ୍ୟସ୍ତ ରହୁଛୁ ଛୁଟି ଦିନଟା ମନକୁ ଶାନ୍ତି ଦିଏ।
ହଁ ଠିକ କଥା କହିଛୁ। ତୁ ଛୁଟି ଦିନରେ ସାଧାରଣତଃ କଣ କରୁ?
ମୁଁ ସକାଳେ ଉଠି ବ୍ୟାୟାମ କରେ। ତାପରେ ଖବରକାଗଜ ପଢ଼େ। କେବେ କେବେ ଭଲ କାହାଣୀ ବହି ମଧ୍ୟ ପଢ଼େ। ଅ ଏଇ ସବୁ କାମ କରେ, ତାପରେ ନିଜ ନିତ୍ୟ କାମ କରେ ମାଙ୍କ-ମାଙ୍କ ସାଙ୍ଗରେ ଟିକେ ସାହାଯ୍ୟ କରେ ଯାହା ସବୁ, ସାଙ୍ଗମାନଙ୍କ ସାଙ୍ଗରେ ବୁଲାବୁଲି ଗପ୍ ସପ ଏଇସବୁ
ଆରେ ବାଃ ତୁ କିନ୍ତୁ ବହୁତ୍ ବଢିଆ କରୁଚୁ ଏଇ ବହି ପଢିବା ଅଭ୍ୟାସ ବହୁତ୍ ଭଲ, ମୁଁ ଛୁଟି ଦିନରେ ସାଙ୍ଗ ମାନଙ୍କ ସହ ଟିକେ ଖେଳକୁଦ୍ କରିଦିଏ, ଜାଣିଛୁ ତ?
ଆଚ୍ଛା ଖେଳିବାରେ ମଜା ତ ଅଛି, ଶରୀର ମଧ୍ୟ ସୁସ୍ଥ ରହେ। ମନ ଭଲ ରୁହେ।
ହଁ ପରା ଖେଳ ସରିଲା ପରେ ଘରକୁ ଫେରି ଟିକେ ବିଶ୍ରାମ କରେ ଓ ମୋବାଇଲ୍ ରେ ଗୀତ ଟିକେ ଶୁଣିଦିଏ ଆଉ।
ଏ-ହଁ। ଖେଳ ସରିଲା ପରେ ଘରକୁ ଫେରି ଟିକେ ବିଶ୍ରାମ କରେ ଓ ମୋବାଇଲ ଗୀତ ଶୁଣେ। ହଁ ଭଲ କାମ କରୁଛୁ ତୁ। ମୁଁ ମଧ୍ୟ ଗୀତ ଶୁଣିବାକୁ ଭଲପଏ, ବିଶେଷ କରି ପୁରୁଣା ଗୀ ଓଡ଼ିଆ ଗୀତଗୁରା ମୋତେ ବହୁତ୍ ଭଲ୍ ଲାଗେ।
ଆଉ ଗୋଟେ କଥା ଜାଣିଚୁ ନା।
ହୁଁ।
ଛୁଟି ଦିନରେ ଆମେ ପରିବାରଙ୍କ ସହ ସମୟ ବିତେଇବାକୁ ବହୁତ୍ ଭଲ ଲାଗେ ନା?
ହଁ ଠିକ୍ କଥା କହିଲୁ, ସବୁବେଳେ ବାହାରେ ସବୁ ରହୁଚୁ ପଢ଼ାପଢି କରୁଚୁ ଘରକୁ ଆସିକି ଯେତେବେଳେ ପରିବାର ସାଙ୍ଗରେ ମିଶୁ କେତେ ଖୁସି ଆନନ୍ଦ ଲାଗେ।
ହଁ ପରା। ହଁ ଠିକ୍ କହିଲୁ, ମୁଁ ସନ୍ଧ୍ୟାବେଳେ ବାପା ମାଙ୍କ ସହ ବସି କଥା ହୁଏ।
ଆଚ୍ଛା ମୁଁ ମଧ୍ୟ ଜେଜେମାଙ୍କ ପାଖରେ ବସି ତାଙ୍କୁ ପୁରୁଣା ଦିନର କାହାଣୀ ଶୁଣେ ତମେ ସବୁ କଣ ସବୁ କରି ଚ ଜେଜେମା ତମେ ସବୁ ଆଗରୁ କଣ ସବୁ କାମ କର କେମ୍ତି ତମ ବାହାଘର ହେଇଚି, ଏସବୁ ମୁଁ ତାଙ୍କୁ ସବୁବେଳେ ପଚାରେ।
ହଁ ତୁ ଜାଣିଛୁ ନା ଜେଜେମା ମାନେ ପୁରୁଣା କାହାଣୀ କହିବାକୁ ବହୁତ୍ ଭଲ ଲାଗେ। ସେମାନେ ଉଁ ସେମାନେ ସେଗୁଡି ମାନେ ପୁରୁଣା କାହାଣୀ ଶୁଣିବାକୁ ମତେ ତ ବହୁତ୍ ଭଲ୍ ଲାଗେ, ଆଉ ସେମାନେ ନା ବହୁତ୍ କିଛି ପୁରୁଣା କାହାଣୀ ଜାଣିଥାନ୍ତି, ସେମାନେ କହିଲା ବେଳେ ନା ବହୁତ୍ ମାନେ କୁହନ୍ତି ଯେ ମତେ ଲାଗେ ଯେମ୍ତି ଏଇଟା ସତ ଘଟଣା କି ଆଉ, ଏମିତି ଯେମିତି ତାଙ୍କ ମାନଙ୍କ ଜୀବନରେ ସତରେ କିଛି ଘଟିଛି କି।
ହଁ ସେ ଦୁନିଆ ଏ ଦୁନିଆ ମାନେ ବହୁତ ସେତବଳେ ସେ କେମ୍ତି ଚଳୁଥିଲେ ଏବେ କେମ୍ତି ଚଳୁଛନ୍ତି, ସେ ସବୁ ଶୁଣିବାକୁ ଭଲ ମଜା ମଜା ଲାଗେ, ସେ ସବୁ ଶୁଣିବାକୁ ବହୁତ୍ ରୋଚକ ଲାଗେ ବି। କଣ କହିଲୁ?
ତୁ କେବେ ଛୁଟି ଦିନରେ ବାହାରକୁ ବୁଲିବାକୁ ଯାଉକି?
ହଁ କେବେ-କେବେ ପରିବାରଙ୍କ ସହ ମାର୍କେଟ୍ କିମ୍ବା ମନ୍ଦିରକୁ ଯାଏ। ସାଙ୍ଗ ମାନଙ୍କ ସାଙ୍ଗରେ ବୁଲାବୁଲି କରିବାକୁ ପାର୍କ କି ମନ୍ଦିର ଏମ୍ତି ସବୁ ଯାଏ।
ମୁଁ ମଧ୍ୟ ସେମିତି କରେ, ଜାଣିଛୁ ନା ସାଙ୍ଗମାନଙ୍କ ସହ ବୁଲିବାକୁ ଯାଏ ଫଟ ଥାଏ ଆଉ ବହୁତ୍ ମଜା କରେ, ବହୁତ୍ ଖୁସି ଲାଗେ।
ହଁ ସେଟା ତ ଏଇ ଛୁଟି ଦିନରେ ସେଇଟା ହିଁ ମଜା। ଛୁଟି ଦିନରେ ଆମକୁ ନୂଆ ଉତ୍ସାହିତ ଦିଏ, ଫୁଣି କାମ ଆରମ୍ଭ କରିବାକୁ ମନ ଲାଗେ। ଏଇସବୁ ଛୁଟି ଦିନରେ ତ ଭଲ ଲାଗେ।
ହଁ ସଠିକ୍ କଥା ଯଦି ଛୁଟି ନଥାନ୍ତା ଜୀବନରେ ବହୁତୁ ଏକ ମାନେ ଏମାନେ ବହୁତୁ ଆଉ ପରିଶ୍ରମ ଟାଇପ୍ ର ଲାଗିଥାନ୍ତା ସେମିତି ଛୁଟି ଦିନ କିନ୍ତୁ ସତରେ ବହୁତ୍ ଭଲ ଲାଗେ।
ହଁ-ହଁ ବନ୍ଧୁ। ତେଣୁ ଛୁଟି ଦିନକୁ ଭଲ କାମରେ ବ୍ୟବହାର କରିବା ଉଚିତ୍।
ଠିକ୍ କଥା କହିଚ, ଛୁଟି ଦିନରେ ନା ବହୁତ୍ ବୁଲ୍ ମାନେ ବୁଲ୍ ମାନେ ଛୁଟି ଟା ମିଳୁଚି ବୋଲି ବହୁତ୍ ଶୋଇବାକୁ ବୁଲିବାକୁ ଏମିତି ବହୁତ୍ ଟାଇମ୍ ମିଳିଯାଉଚି ଘର ସାଙ୍ଗରେ ଫ୍ୟାମିଲୀ ମାନେ ଫ୍ୟାମିଲୀ ଙ୍କ ସାଙ୍ଗରେ ପରିବାର ସାଙ୍ଗରେ କିଛି ଟାଇମ ମିଳି ଯାଉଛି। ମାଆଙ୍କ ସାଙ୍ଗରେ ବି କିଛି ଖାଇବା ବନେଇବା ଶିଖି ଯାଉଛି ମୁଁ ତ ଛୁଟି ଦିନରେ ଏସବୁ କରେ। ଆଉ ଗୀତ ଶୁଣେ ଆଉ ବାହାରକୁ ଖେଳିବାକୁ ଯାଏ ପିଲାମାନଙ୍କ ସାଙ୍ଗରେ ଖେଳିକି ଟିକେ ମଜା ନିଏ ଆନନ୍ଦ ନିଏ।
ହଁ ମୁଁ ବି ତ ସେଇୟଆ କରେ ଛୁଟି ଦିନ କେତେ ଆନନ୍ଦମୟ। ସବୁଦିନେ ଏମିତି ଛୁଟି ଦିନ ଥାନ୍ତା କି?
ହଁଁ କିନ୍ତୁ ସେଇଟା ତ ହବନି ନା ସବୁଦିନ ରିଅଲ ଲାଇଫ ରେ। ଛୁଟି ତ ଗୋଟେ ଦିନ ହିଁ ଆସିଥାଏ। ତ ଲାଇଫରେ କିଛି କରିବାର ଅଛି ତ। ହଁ ସେଇ ତ ଏକା କଥା ଆଉ ରବିବାର ବି। ଜାଣିଛୁ ନା ଆଉ ଛୁଟି ଦିନରେ ଡ୍ରେସ ଫ୍ରେସ୍ ଯାହା ଥାଏ ସେ ସବୁ ସଫା କରିବାରେ ବି ବହୁତ ମାନେ ହୁଁ ଉଁ ଶବୁ ଗୋଟେ ସପ୍ତାହ ପିନ୍ଧିଥିବୁ ନା ଗୋଟେ ଦିନ ଛୁଟି ପିିଲ କେମତି ସବୁ ଯାକ ଡ୍ରେସ ସଫା କରିବୁ?
ହଁ ସେଇ ସେଇ ଚିନ୍ତା ତ ସବୁବେଳେ। ଘରେ ଥାଉ ମା ସବୁବେଳେ ସଫା କରିଦିଏ। ଆଉ ଏବେ ଯଉ ବାହାରେ ଏକା କେତେ ସଫା କରିବୁ?
ହଁ ତାପରେ ନିଜ ରୁମକୁୁ ବି ଗୋଟେ ସଫା କରିବାର ଅଛି ଏମିତି ସବୁଦିନ ଅସନା ହେଲେ ତ ଆଉ ଭଲ ଲାଗେନି ନା। ତ ଛୁଟି ଦିନକୁ ଅପେକ୍ଷା କରିଥାଏ କେମିତି ଛୁଟି ଦିନ ଆସିଲେ ଘରକୁ ସଫା ରଖିବି? କେମତି ଭଲ ସଜଡା ସଜୁଡି କରିଦେବି। କେମିତି ଶାନ୍ତି ଲାଗିବ ପୁଣି କେମିତି କଟିଯିବ ଦିନ ଏଇ ତ ଆଉ।
ହଁ ଠିକ କହିଛୁ ଆଉ ଛୁଟିରେ ସବୁ ବୁଲାବୁଲି କୁଆଡ଼େ କରିବାକୁ ଯାଉଛୁ?
ହଁ ପରା ଆଉ ତୁ ଛୁଟି ଦିନରେ ଘର ଫର ସଫା କରୁ କି ନାଇ?
ହଁ ମୁଁ ଛୋଟ ମାଙ୍କ ସାଙ୍ଗରେ ସବୁ ସାହାଯ୍ୟ କରେ। ଆଉ ସଫାସଫି କରେ ଘରେ ଯାହା ମୁଁ ଯେତେ ଦିନ ପାଇଁ ଘରକୁ ଆସିଥାଏ ଛୁଟି ନେଇକି ତାବରେ ତ କରେ ଆଉ ଆଉ ସବୁଦିନ ତ ମୁଁ ଘରେ ରୁହେନି ଆଉ ମାଆ ସବୁବେଳେ ଏକା।
ଭଲ କରିଛୁ।
ଆଉ?
ଆଉ କଣ ଆଉ କଣ ଖାଇଥିଲୁ ଆଜି?
ମୁଁ ଖାଇଥିଲି ଅଁ କଣ ଡାଲି ବରା। ଆଉ ପିଆଜି ଏଇ ଜଳଖିଆ ସବୁ ଖାଇଥିଲି ଆଉ।
ଆରେ ଏଇ ଡାଲି ବରା ର ଗୋଟେ ବହୁତ କଥା ମନେ ପଡିଲା ଜାଣିଛୁ ନା ଡାଲି ବରା ଖାଇବାକୁ ମତେ ବି ବହୁତ ଭଲ ଲାଗେ।
ହଁ।
ହଁ । କିନ୍ତୁ ତା ଦେହରେ ଜାଣିଛୁ ନା ଗୋ ମାନେ ଯୋଉ ରସୁଣ ଟା ଛେଚିକି ପକେଇଥାନ୍ତି? ଟିକେ ଟିକେ ରସୁଣର ସ୍ମେଲ ଦିଏ ବାସ୍ନା ଦିଏ ସେଇଟା ହିଁ ବ ଏଥିପାଇଁ ବେଶୀ ଭଲ ଲାଗେ ମତେ। ଯୋଉ ଡାଲି ବରାଟ ସେଥିପାଇଁ ବେଶୀ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆଉ ଆମ ଘରୁ କେବେ ଆସିବୁ ମୁଁ ଡାଲି ବରା ମୋ ମାମାଙ୍କୁ କହିବି ସେ କରିଦେବେ ତୁ ଖାଇବୁ ଆଉ।
ହଁ ହଁ ହଁ ଠିକ କଥା ମୁଁ ଯିବି ନିଶ୍ଚୟ, ତ ମାମା ବି ଭଲ ଡାଲିବରା କରନ୍ତି।
ହୁଁ।
ଆଜି ଛୁଟିବାର ମିଳିଲା ବୋଲି ସତରେ ବହୁତ ଟାଇମ ମିଳିଗଲା ତୋ ସାଙ୍ଗରେ କଥା ହବା ପାଇଁ। ଆଉ ଗୋଟେ କଥା ଜାଣିଛୁ ନା? ଗୋଟେ ଭଲ କଥା ତତେ କହିବି ଏବେ ଆ ଆଗାମୀ ଛୁଟ୍ ଦିନ ମାନେ ଆଜି କି ଠିକ ଆଠ ଦିନ ଆଗାମି ଛୁଟି। ଗ ଦିନରେ କିଛି ଆମର ଅଛି ପ୍ଲାନିଂ ଅଛି କି? ଏଇ ସାଙ୍ଗମାନୋନେ ସବୁ ଯାଉଛୁ ଏଠିକି ବୁଲାବୁଲି କରିବା ପାଇଁ, ଏଠି ଗୋଟେ ଅଛି ପାଖରେ ଆମର। ମନ୍ଦିର ଗୋଟେ ମାନେ ଏତେ ପାଖରେ ନୁହଁ ତଥାପି ତିରିଶ କିଲୋମିଟର ଭିତରେ ହବ। ତ ଆମେ କେବେ ଯାଇପାରୁନୁ ନା ସବୁ ସାଙ୍ଗ
କହିଲୁ ଜଗତୀଶ୍ଵର ମନ୍ଦିର ନା କୋଉ ମନ୍ଦିର କଥା କହୁଛୁ?
ଧାମ ଏବେ ନୂଆ ଖୋଲା ହେଇଛି।
ଇ ଲୋ ସେଟା ତିରିଶ କିଲୋମିଟ ନୁହେଁ। ହେଟା ଆହୁରି ପା ଖରେ ଜମା ପନ୍ଦର କିଲୋମିଟର କି ବାର କିଲୋମିଟର ହେବ ପା।
ହଁ ସେପଟୁ ଆମ ଏପଟୁ ଟିକେ ଅଧିକ ନା ନା ସେଥିପାଇଁ।
ଆଚ୍ଛା ଆଚ୍ଛା ସେଇଠି ଯାଉଚୁ ସେଠିକି ମୁଁ କେବେ ଯାଇନି।
ଆ ତୁ ବି ଆସ ଆମ ସାଙ୍ଗରେ।
ଆଉ ସେଇଠି ଭଲ ବୁଲାବୁଲି କରିବା ଆଉ।
ହଁ ଆଉ ଯଦି ଆମର ଆର ଇଏରେ ଯିବାର ଅଛି। ଆର ସନ୍ ଆର ରବିବାର କୁ ଆଜି କୁ ଠିକ ଆଠ ଦିନ ଅଛି ତ ଛୁଟି ବ ତ କହିଲି ଆଉ। ଛୁଟିବାର ରେ ହିଁ କେବଳ ବୁଲାବୁଲି କରିବାକୁ ଭଲ ହୁଏ ଆଉ। ସବୁ ସାଙ୍ଗମାନେ ଏକାଠି ହେଇଛି ଯିବୁ ବୋଲି ଆ ତୁ ବି ଆସିି ଯିବୁ ଆଉ।
ହଁ ହଁ ସେଇଠି ବୁଲିବା, ସେଇଠି ଖାଇବା, ସେଠି ଭଲ ଦୋକାନ ସବୁ କଣ ପଡିଛି ଏବେ ନା ମୁ ଶୁଣିଥିଲି।
ହଁ ମୁଁ ବି ଶୁଣିଥିଲି ମୁଁ ବି ଯ ଯାଇନି ବହୁତ ଦିନ ହେଲାଣି ମୁଁ ଯାଇଥିଲି ଆର ବର୍ଷ ରଜରେ ଯେତେବେଳେ ମାନେ କଁ ନୂଆ ଖୋଲା ହେଇଥିଲା ତ ସେତେବେଳେ ଯାଇଥିଲି ଆଉ ତ ଯାଇନି ଏ ବର୍ଷ ପୁଣି ଯିବି ଆଉ କିନ୍ତୁ ରଜରେ ବହୁତ ଭିଡ କହୁଛନ୍ତି ହବ ବୋଲି।
ଭିଡ ହଉ ଆମେ ପଳେଇବା ମ ବୁଲିବାକୁ।
ହଁ ସେଇଆ ସାଙ୍ଗମାନେ କଲେ ବି ଭିଡ ବୋଲି କିଛି କଣ କହିଲୁ।
କୋଉଥିରେ ସବୁ ଯାଉଛ?
ଯାଉଛୁ ତୁ କେମିତି ଆସିବୁ କହୁନୁ, ଆମେ ଗୋଟେ ଗାଡି କରିଛୁ ମାନେ ସବୁ ସାଙ୍ଗମାନେ ଏକାଠି ହେଇକି ଯିବୁ ନା ସେଥିପାଇଁ ତୁ କହୁଛୁ ତମ ଘରୁ ଯଦି ପାଖ ତୁ ସେପଟୁ କିଛି ଗାଡି ନେଇକି ପଳେଇବୁ କି ଆମ ସାଙ୍ଗ
ନା ନା ଶୁଣୁ ମୁଁ ଏ ପଟୁ ବସରେ ସେଠୁ ପଳେଇ ଆସିବି ତମ ଘରକୁ ତମ ଘରୁ ପଳେଇବା ଗାଡିରେ ଆଉ।
ଆଚ୍ଛା ତାହେଲେ ଭଲ କଥା ଆଉ ଏତ ଆହୁରି ବଢିଆ କଥା ହେଲା ଆମ ଘରକୁ ଆସିବାର କୁ ଆହୁରି ଟାଇମ ମିଳିଯିବ ତୋ ସାଙ୍ଗରେ କଥା ହବାକୁ।
ହୁଁ ତ ରଜ ସ୍ପେଶାଲ ଆଜି ତମ ଘରେ ଏଥର।
ହଁ ହଁ ଠିକ କହିଛୁ। ଆଉ ବୁଲାବୁଲି କରିବା ବହୁତ ବୁଲାବୁଲି କରିବା ସାଙ୍ଗ ମାନେ ବି ଆସିବେ ସବୁ ଭଲ ମଜା ହବ ଏଥର ଆଉ।
ହୁଁ ଆଉ କେତେ ଜଣ ଖଣ୍ଡେ ସାଙ୍ଗକୁ କହିଛୁ?
ହଁ ଆମେ ଯାଉଛୁ ଏଠୁ ଆଠ ଜଣ ଆସିଛୁ।
ଆଚ୍ଛା ତାହେଲେ ଗୋଟେ ବୋଲର କରିଦବା ଆଉ।
ହଁ ଆମେ ତ ଗୋଟେ ଗାଡି କରିଥିଲୁ ତତେ କହିଦେଲି ଆଉ ସବୁ ବି ପଳେଇ ଆସିଲା ଆହୁରି ଭଲ ହବ ଆମର ବି ଆଠ ଜଣଙ୍କୁ ତୁ ନଅ ଜଣ ହେଇଯିବା ଭଲ ହବ।
ଆ।
ଆଉ ରଜ ତିନି ଦିନ ତୁ ଆମ ଘରେ ରହିଯିବୁ। କିନ୍ତୁ ସେମାନେ ସବୁ ଗାଡିରେ ପଳେଇବେ ହୁଁ ସେମାନେ କିନ୍ତୁ ମୋ ସାଙ୍ଗମାନେ ସବୁ ପଳେଇବେ ଏଠି ଖାଲି ବୁଲାବୁଲି ସରିଲା ପରେ ସେ ସେଇ ଗାଡିରେ ପଳେଇବେ ତାଙ୍କ ସେ ମାନେ ତାଙ୍କ ଘରକୁ ସବୁ ପଳେଇବେ। କାରଁ ରଜରେ ସମସ୍ତେ ଛୁଟି ଆଣିଥାନ୍ତି ନା ତ ସେଥିପାଇଁ।
ମୁଁ କିନ୍ତୁ ଏବେଠୁ ପ୍ୟାକିଂ କରିଦଉଛି ତମ ଘରେ ଯାଇକି ରହିବି।
ହଉ ଭଲ କରିଛୁ, ଆଉ ରଜ ଜାଣିଛୁ ନା ରଜ ଏଥର ଗୋଟେ ଛୁଟିିବାରରେ ହିଁ ପଡ଼ିଯାଉଛି, ଫାଷ୍ଟ ରଜ ଛୁଟି ସେକେଣ୍ଡ ରଜ ଛୁଟ ବାର ରେ ହିଁ ପଡୁଛି। ଫାଷ୍ଟ ର
ଆରେ ବାପ ଆହୁରି ଆମର ଡବଲ ଖୁସି।
ହଁ ଆଉ ଗୋଟେ ଛୁ ଛୁଟି ଆମ ଆମେ ଏମିତି ରଜ ପାଇଁ ତିିଟା ଦିନ ଛୁଟି ନେଇଥିଲେ, ଫାଷ୍ଟ ରଜ ତ ଛୁଟି ବାରରେ ପଡିଗଲା ଆ ଦୁଟା ଛୁଟି ନେବାକୁ ପଢିବ ଆଉ।
ହଁ।
ହଁ ସାଙ୍ଗ ହଉ।
ସେଇୟା କରିବା ହୁଁ।
ସତରେ ସାଙ୍ଗ ତୋ ସାଙ୍ଗରେ କଥା ହେଇକି ଆଜି ବହୁତ ଭଲ ଲାଗେ ହଁ ମୋ ଦେହ ଭଲ ଅଛି, ଆଉ ତୋ ଦେହ?
ହଁ ଭଲ କଣ ସେମିତି ଆଉ ଥଣ୍ଡା
ଥକାପଣା ଲାଗୁଛି, ଏମିତି ଡ୍ୟଉଟି କରିକି ଆସିକି ରେଷ୍ଟ ନବା ପାଇଁ ଏଇଟା ଆଉ।
ଆଉ ସେଇ ତ ଆଉ ଆଉ କଣ କରିବା ଘରେ ତ ମାମା ନାହାନ୍ତି ଆଉ କିଏ ଆଉ ଗୋଡ ହାତ ମୋଡିଦବ।
ହଁ ପରା। ହଉ ସାଙ୍ଗ ଆଜି କଥା ହେଇକି ତୋ ସାଙ୍ଗରେ ବହୁତ ଭଲ ଲାଗିଲା। ଆଉ ଗୋଟେ ପ୍ଲାନିଙ୍ଗ ବି ହେଇଗଲା। ଆଉ ଆମେ ଆର ସପ୍ତାହରେ ତ ଆସିବା, ଦେଖା ହବା ଆଉ, ହଉ ମୁଁ ର ଖୁଛି ଏବେ ଠିକ ଅଛି ଟା ଟା।
ଟା ଟା।